ହ୍ୟାଲୋ।
ହଁ। ହ୍ୟାଲୋ।
ହ୍ୟାଲୋ।
ହଁ।
କଣ କରୁଛନ୍ତି?
ଏଇ ଛୁଆଙ୍କ ପାଖରେ ବସିଛି। ତୁମେ?
ମୁଁ ବି ସେ ସେଇ କଥା ଆଉ।
ଆଚ୍ଛା ଆଉ ଗରମ କେମିତି ହଉଛି?
ନା ଆଜି ବେଶୀ ଗରମ ନାହିଁ। ଆଜି ଟିକେ ବର୍ଷା ଉଠେଇଛି ସେଥିପାଇଁ ଥଣ୍ଡା ପାଗ ଆଉ।
ଆଛା ଏ ଯଉ କୁହନି ବହୁତ ଗରମ ବର୍ଷା ନାହିଁ। ଖାଲି ଟିକେ ହାଲକା ପକେଇ ଦେଇକି ପଳେଇଛି। ତାପରେ ଯୋଉ ଗରମ, ଗରମ ପ୍ରବଳ। ଆଉ ଗଛ ଫଛ ଅଛି ନା ତୁମ ଆଡେ?
ହଁ, ଆମ ଆଡେ ବହୁତ ଗଛ ଅଛି।
ଓ ହଁହୁଁ ଏଇ ଯୋଉ ଗଛ ଗୁଡା କାଟି ଦଉଛନ୍ତି, ସେଇଥିପାଇଁ ବର୍ଷା ହଉନି। ପୁଣି ବର୍ଷା ହଉନି ବୋଲି ଗରମ ଜୋରରେ ହଉଛି।
ହଁ ଏବେ ତ ସେଇଆ ଆଉ, ଲୋକମାନେ ମାନୁ ନାହାନ୍ତି ବୁ ଝୁନାହାନ୍ତିି କଥା ଗଛକୁ ଖାଲି କାଟିବାରେ ବ୍ୟସ୍ତ।
ପୁରା ଆଉ ଭାବୁନାହାନ୍ତି କିଛି ଭବିଷ୍ୟତ କଥା।
ହୁଁ।
ଭବିଷ୍ୟତ କଥା ନ ଭାବିକି ଏବେ ଖାଲି ନିଜର ବ୍ୟବହାର ପାଇଁ କାଟିଦଉଛନ୍ତି। ଆଉ ଭବିଷ୍ୟତ କଥା ଭାବୁନାହାନ୍ତି। ଆଉ ଏବେ ବି ସେମାନେ ବି ନିଜେ କଷ୍ଟରେ ପାଉଛନ୍ତି। କାରଣ ଅମ୍ଳଜାନ ପରିମାଣ କମି ଯାଉଛି ଆସ ତେ ସେ ଗଛ ବହୁତ କଟା ଯାଉଛି ଏରେ ବାୟୁମଣ୍ଡଳରେ ଅଙ୍ଗାର କାମଳ ବଢିଗଲା ବେଳକୁ ବେଶୀ ଉତ୍ତାପ ଟା ବଢ଼ିଯାଉଛି ଆଉ।
ପୁରା ଠିକ କଥା।
ହଁ ପରା ଆଉ ତୁମ ଆଡେ ଜଙ୍ଗଲ ଫଙ୍ଗଲ କେମିତି ଅଛି ଆଉ ଗଛ ଫଛ ବି ଲଗା ଚାଲିଛି ନା?
ହୁଁ। ଗଛ ତ ଲଗା ଚାଲିଛି ଯେହେତୁ କାଲି ଆମର ପରୀ ବିଶ୍ୱ ପରିବେଶ ଦିବସ ଥିଲା। ତ ଗ ଛ ଲଗେଇଛନ୍ତି ଲୋକମାନେ ସବୁଆଡେ ଗଛ ଲଗା ଚାଲିଛି। ସିଏ କେତେ ଦିନ ଯେହେତୁ ଗଛ ଲଗେଇଦେଲେ କଣ ଖାଲି ହେଇଯିବ। ଗଛ ଲଗେଇକି ତାର ଯତ୍ନ ନେଇକି ତାକୁ ବଡ କରିବା ଦରକାର ହଉ ହେଲେ ହବନା ଆଉ। ଖାଲି ଗଛ ଲଗେଇଦେଲେ ହେବ କି? ଖାଲି ଲଗେଇ ଦଉଛନ୍ତି ଲୋକମାନେ। କିନ୍ତୁ ତାର ଦାୟିତ୍ୱ ନଉନାହାନ୍ତି ତାର ଯତ୍ନ ନଉନାହାନ୍ତି ଯାହା ଫଳରେ ଗୋରୁ ଗାଈ ଛେଳି ତାକୁ ଖାଇ ଶେଷ କରିଦେଉଛନ୍ତି।
ହଁ ପରା ଖାଲି ଲଗେଇ ଦେଇକି ଫୋନ ରେ ଫଟୋ ଉଠେଇଦବା। ଆଉ ଏବେ ଯୋଉ କଣ ସୋସିଆଲ ମିଡିଆ ଚାଲିଛି। ସୋସିଆଲ ମିଡିଆରେ ଖାଲି ଛାଡିବ ନା ଆଉ। ଆଉ ମାନେ କେହି ମାନେ ଫ ଗଛ ଟାକୁ ଯତ୍ନ ନେବା ଉଦ୍ଦେଶ୍ୟ ସେରେ ଲଗଉନାହାନ୍ତି। ଖାଲି ତାଙ୍କର ମାନେ ଫଟୋ ଉଠେଇବା ଉଦ୍ଦେଶ୍ୟରେ ଲଗା ଯାଉଛି। ଫଟୋ ଉଠେଇବେ ତାକୁ ସୋସିଆଲ ମିଡିଆ ରେ ଛାଡିବେ। ସମସ୍ତେ ଭାବିବେ ସେ ସେଇ ଟାଇପ ର କାମ କରୁଛନ୍ତି ସେଇ ଭଳିଆ କାମ କରୁଛନ୍ତି। କିନ୍ତୁ ସେମିତି କିଛି ନଥାଏ ଆକ୍ଚୁଆଲି ସତରେ। କଣ କରିବାଆ। ଆଜିକାଲି ତ କଣ ଆଜିକାଲି ସେ ଯୋଉ କଣ କହୁଛନ୍ତି ଇଣ୍ଟରନେଟ ର ଯୁଗ ହେଇଗଲାଣି ଆଉ। ହଁ ଆମର ବି ଏପଟେ ଗଛ କିଛି କିଛି ଲଗେଇଥିଲେ। କିନ୍ତୁ ସେଇପରି ଯତ୍ନ ନଉନାହାନ୍ତି କିନ୍ତୁ ଜଙ୍ଗଲ ବହୁତ ବହୁତ କାଟିଦେଲେଣି। ଏ ଯୋଉ ଏବେ
ଛନ୍ତି ତା ସହ ଜଙ୍ଗଲ ଗୁନିଆ ବି ଲଗେଇ ଦଉଛନ୍ତି।
ହଁ ପରା। ଆଉ ଏଇ ଯୋଉ ଜଙ୍ଗଲ ଏବେ ଯୋଉ ରାସ୍ତା ଫିଟୁନି ନା। ସେପଟେ କେତେ ରାସ୍ତା ନ ଥିଲା ଖାଲି ମରମ ରାସ୍ତା ଥିଲା ତ ସେ ରାସ୍ତା ଫିଟିବା ପାଇଁ ସିଏ ଗଛକୁ କାଟି ଦେଇେଇଛନ୍ତି। ବହୁତ ଗଛ କାଟି ଦଉଛନ୍ତି କିନ୍ତୁ ଲଗଉନାହାନ୍ତି ପରା ଆଉ।
ନା ଯେତିକି କଟା ହଉଛି ସେଇ ପରିମାଣରେ କଣ ଲଗା ହଉଛି କି ହଉନି। ହ
ହଁ ପରା। ଗଛ ହେଲେ ଲଗାନ୍ତେ କିନ୍ତୁ କିଛି ଲଗେଇବାର ମାନେ ଭାବୁନାହାନ୍ତି ଯେତେବେଳେ କିଛି ମିଳିବାର ଥିବ ସେତେବେଳେ ଗଛ କଥା ଟିକେ ଲଗେଇ ଦଉଛନ୍ତି। ନିଜ ବ୍ୟବହାର ପାଇଁ ଗଛ ଲଗଉନାହାନ୍ତି। ଆହୁରି ନିଜ ବ୍ୟବହାର ପାଇଁ ଗଛକୁ କାଟି ଦଉଛନ୍ତି। କାହିଁକିନା ଗଛରୁ ବହୁତ ପ୍ରକାର ଜିନିଷ ସବୁ ହଉଛି। ଏଇ ଯୋଉ ଘରେ ଆଗରୁ ଆମ ଜେଜେବାପା ଜେଜେମା କାଳରେ ଏ ଯୋଉ ହେରା କିି ଗଛ କହୁଛନ୍ତି ଆକାଶିଆ ଗଛ ସବୁ ଲଗା ଯାଇଥିଲା ସେ ଆକାଶିଆ କଣ ସେ ଆର ସବୁ ହୁଁ ଶାଳ ଗଛ କଣ ସବୁ ଗଛ କାଟି ଦଉଛନ୍ତି କାହିଁକି ଏବେ ସବୁ ଘର କରୁଛନ୍ତି। ଘରେ କବାଟ ବନ୍ଧ ସବୁ କରିବା ପାଇଁ ଲଗେଇବେ ନା? ଆଉ ବାହାରୁ କିଣିବେ ନା କିନ୍ତୁ ନାଇଁ ସେଇ ଗଛକୁ କାଟିଦେବେ। କାଟିକି ତାକୁ ବ୍ୟବହାର କରିବେ। କିନ୍ତୁ ସେ ଗୋଟିଏ ଗଛ କାଟିଲେ ଦୁଇଟି ଗଛ ଲଗେଇବା ଦରକାର କିନ୍ତୁ ସେ ଲଗଉନାହାନ୍ତି?
ଆଛା ତମେ କିଛି ଗଛ ଲଗଉଛ ନା ଲଗଉନ?
ହଁ ମୁଁ ପ୍ରତ୍ୟେକ ମୋ ଜନ୍ମଦିନରେ ଗୋଟିଏ ଗୋଟିଏ ଗଛ ଲଗାଏ। ପ୍ରତିବର୍ଷ ଆଉ ମୋ ବାବା ବି ସବୁ ପ୍ରକାର ଔଷଧୀୟ ଗଛ ଆମ ବାଡିରେ ସବୁ ପ୍ରକାର ଔଷଧୀୟ ଗଛ ଅଛି ବହୁତ ପ୍ରକାରର ଫୁଲ ବିଭିନ୍ନ ପ୍ରକାରର ଫୁଲ ଗଛ ବି ଲଗା ଯାଇଛି।
ଓ!
ଭଲ ଆଉ
ପନିପରିବା ବି ସବୁ ପ୍ରକାରର ଚାଷ କର କରାଯାଏ ଯେବେ ଏଇ ଯୋଉ କୋଭିଡ ଆସିନାଥିଲା ନା? ସେତେବେଳେ ଆମ ବାଡ଼ିରେ କଲରା ଚାଷ ବାପା କରିଥିଲେ। ମୋ ବାପା କୁହନ୍ତି କଲର କଡ଼ା ବାଡି ଭିତରେ ମୁଁ ପଶିଯିବି କଲରାର ଏତେ ତାର ମାନେ ତା ପିତା ଶକ୍ତି ଟା ବହୁତ ଥିବ ତ ତା ପାଖକୁ ବିଷ ଶକ୍ତି ଯାଇପାରିବନି ତେଣୁ ସେ ସକାଳୁ ଯାଇକି କଲରା ବାଡିରେ ଅଧଘଣ୍ଟେ ପାଖ ପାଖାପାଖି ବସିବେ କହିଲେ କାମ କରନ୍ତି ବାଡିରେ କିନ୍ତୁ ବସିବେ ବାୟୁମଣ୍ଡଳ ଯୋଉ ପ୍ରକାର ରହୁ ତପ ତ ହେଇଗଲାଣି ଏଇନା କେ ଏ ଖରା ଦିନ ଆସିଲାଣି ପୁରା ଏଇନା କେ ସବୁ ଚର୍ମ ରୋଗ ପୁଣି ଚାଲିବ।
ହ।
ତାପରେ ଖରା ଯୋଉ ଭଳିଆ ହଉଛି ଆଜିକାଲି ସବୁ କଣ ୟଭି ପ୍ରୋଟେକ୍ସନ ର କଣ ସବୁ ଲଗଉଛନ୍ତି। ୟୁବି ପ୍ରୋଟେକ୍ସନ କଣ ସବୁ ଲଗାଉଛନ୍ତି ପରା ହଁ। ସେ ମୁହଁରେ ଦେହରେ ସବୁଥିରେ ଲଗୁଛନ୍ତି ଲଗେଇଲେ କଣ ହବ ଘର? ଗଛ ଗୋଟେ ଗୋଟେ ଲଗେଇଲେ ସିନା ଏ ବି ରେଟ ଏତେ ଆସିବନି। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ଆଉ ଜବଖାର୍ଜନ ର ପରିମାଣ ସବୁ ଅଧିକ ହେଇଯାଉଛି। ବାମଣ୍ଡଳ ଉତ୍ତପ୍ତ ର ପୁରା ବହୁତ ଉତ୍ତପ୍ତ ହେଇଯାଉଛି। ଆଉ ଆଜି ତାଲେ ବର୍ଷା ହେଇଥିଲା ତମ ଆଡେ?
ହଁ ହେଇଥିଲା ଅଳ୍ପ ହେଇଥିଲା କିନ୍ତୁ ଯେହେତୁ ପାଗ ଥଣ୍ଡା ଅଛି ସେଥିପାଇଁ ବେଶୀ ଗରମ ହେଉନି ଆଉ।
ଆଛା ହଁ ଭଲ। ତାପରେ ଏଇ ବର୍ଷା ପରା ଟିକେ ଉଠେଇଲା ମାନେ ଏ ବିଦ୍ୟୁତ କାଟ କରିଦଉଛନ୍ତି ବିଦ୍ୟୁତ କାଟ ହେଲା ମାନେ ଗରମ ତ ପ୍ରବଳ ଘରେ ଆଉ ଛୋଟ ଛୋଟ ପିଲା ରହିପାରୁନାହାନ୍ତି।
ହୁଁ।
କୋଉଠି କିଛି ଅସୁବିଧା ହଉଛି କାଟୁଛନ୍ତି। କିନ୍ତୁ ସଡ଼ନ ମାନେ ବର୍ଷା ଉଠେଇବ ମାନେ ସିଏ ବିଦ୍ୟୁତ କାଟ କରିଦେବେ।
ହ। ଯେ ହଁ କଣ କରିବି ଆଉ କାହିଁକି ନା ସବୁ ଜିନିଷ ଦେଖିବେ ନା ନହେଲେ ଆଜ୍ ଏବେ ଯୋଉ ବିଜୁଳି ମାରୁଚି ଘଡ଼ଘଡ଼ି ମାରୁଚି ଯଦି ଲାଇନ୍ ଟିକୁ ନକାଟନ୍ତି ସେମାନେ ଇଦୁତିକୁ ଉଁ ତାର ଫାର ପୋଡି଼ଯିବ। କୋଉଠି କଣ ହବ ସେଥିପାଇଁ ସେମାନେ କାଟି ଦଉଚନ୍ତି।
ହଁ। ଇ ଏ ସେଇ ସେଇ କାମଟା ସାରିଲା ପରେ ଦେଇଦବା କଥା କିନ୍ତୁ ସିଏ ନାଇଁ। ଆଉ ସେ କାମ ସେ କାମ ସେ କାମ ସଂଯୋଗ କରିକି ଅବହେଳା କରିଦୋଉଛନ୍ତି।
ତ କି
ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି ନାଁ?
ହଁ ଭଲ ଅଛି।
ହଁ ସମସ୍ତଙ୍କୁ କହିବ ଅଧିକରୁୁ ଅଧିକ ପାଣି ପିଇବେ ଏବେ ଯୋଉ ଗରମ ହଉଚି।
ହୁଁ। କାଲି ପାଣି ଚାଷ ଚିନି ଲୁଣ ପାଣି ପିଇଲେ ଆହୁରି ବୋହୁତ ଭଲ ନହେଲେ ଆମର ଗ୍ଲୁ କ୍ୱାସ୍ ପାଣି ଓ ଆର ଏସ୍ ପାଣି ଏସବୁ ପିଇବା କଥା ବି। ଯଦି ସେ ସବୁ ନାହିଁ ଆମର ଆଜକାଲି କଣ ଖରା ଦିନରେ ତୋରାଣୀ ବି ପିଇଲେ ବି ବୋହୁତ ଲାଭ ଦେହ ପାଇଁ।
ଅଁ ଆମର ତ ଓଡ଼ିଶା ତୋରାଣୀ ପଖାଳ ଭାତ ଆଉ।
ହୁଁ। ପଖାଳ ସହିତକୁ ମାଛ ଭଜା କି ଶାଗ ଭଜା ହେଲେ ହେଲା ଆଉ କିଛି ଦର୍
ଅଁ ନହେଲେ ବଡ଼ି ଚୁରା ଟିକେ ଆଉ।
ହୁଁ। ନାଇଁ କିନ୍ତୁ ପ ଖରା ଦିନେ ପଖାଳ ଖାଇବା ନିହାତି ଦରକାର ଆମ ଶରୀର ପାଇଁ।
ହଁ ପଖାଳ ଭାତ ନିହାତି ଦରକାର। କିନ୍ତୁ ବାସି ପଖାଳରେ ଏବେ କଣ ସେଟା କହୁଚନ୍ତି ଲାକ୍ଟିକ୍ ଏସିଡ଼୍ ଟିକେ ଅଧିକ ପରିମାଣ ହେଇଯାଉଚି କାହିଁକି ନା ଖରାକୁ ଭାତଟା ଥଣ୍ଡା ହଉନେଇ। ସିଏ ଯାହେଲେ ବି ଖାଇଆ ସମସ୍ତେ ଖାଇସାଇଲା ପରେ ଭାତ ପଖାଳିକି ଶୋଉଚନ୍ତି ଆମେ ରାତିରେ। ସେ ଭାତଟା ଗରମରୁୁ ପଖାଳି ଦେଲାଠୁ ସିଏ କେମିତି ମାନେ କଣ କୁହନ୍ତି କହିଲ ସେଟା ଇଏ ହେଇଯାଉଛି ଖଟା ହେଇଯାଉଚି। ଯୋଉଟା କି ଦେହ ଅସୁସ୍ଥ ହଉଚି କିଛି ଜଣଙ୍କର ସେଥିପାଇଁ ସଜ ଭାତ ବସେଇକି ପ ଏତାକୁ ଥଣ୍ଡା ପାଣିରେ ଖାଉଚନ୍ତି ସେଇଟା ବି ଦେହ ପାଇଁ ଭଲ। ହୁଁ ପଖାଳ ସହିତ ବିଭିନ୍ନ ପ୍ରକାରର ଭଜା ଭଲ ଲାଗିବ। ନହେଲେ ଆମର ଏବେ ଯୋଉ ଆମ୍ବ ପାଚୁଚି ପାଚିଲା ଆମ୍ବ ବଡ଼ି ଚୁରା। ତାହେଲେ ଯୋଉ କଞ୍ଚା ଆମ୍ବର ଚଟଣି ଶାଗ ଭଜା ଭଲ ହବ। ଆଉ ଖାଉଚ ନା ପଖାଳ ଭାତ?
ହଁ ମୁଁ ସବୁଦିନ ପଖାଳ ଖାଏ ଖରା ଦିନ ଆସିଲା ମାନେ ମୁଁ ପଖାଳ ହିଁ ଖାଏ।
ହଁ ପରା ଆମ ଘରେ ମୋ ବଡ଼ ବାବା ବି ସେଇ ପରିକା ସେ ପ ଖରା କଣ ଥଣ୍ଡା କଣ ପଖାଳ ତାଙ୍କୁ ଭାରି ଭଲ ଲାଗେ ସେ ପଖାଳ ଗଣ୍ଡେ ଖାଇବେ ମାନେ ଶାନ୍ତି।
ଥାଆନ୍ତି ଗାଁର ଲୋକମାନେ ପ୍ରାୟତଃ ସବୁ ବୋହୁତ ଲୋକ ଥାଆନ୍ତି ପଖାଳ ଖାଏ ସେ ଖୋଜନ୍ତି ଖାଇବା ପାଇଁ ସେମାନେ ଗରମ ଭାତ ଖାଇଆଉ ପସନ୍ଦ କରନ୍ତିନି।
ହଁ ପରା ପଖଳଟା ଦେହ ପାଇଁ ଭଲ। କିନ୍ତୁ ଏଇ କାମିକା ଲୋକ ପଖାଳ ଖାଇଲେ ତାଙ୍କୁ ଦେହକୁ ଅସୁସ୍ଥ ହେଇଯାଏ ସେ କାରଣ ସେ ଦିନେ ଅ ଧିଆ ନା ଖରା ଦିନରେ ଥଣ୍ଡା ଲାଗିବ ବୋଲି ପାଟି ପାଇଁ ସୁୁଆଦିଆ ଖାଇଦିଅନ୍ତି। କିନ୍ତୁ ପରେ ଥଣ୍ଡା ଏଇଜେ ଦେହ ବଥା ହୁଏ ଆଉ। ହଉ। ହଉ ଜ ତାନେ ପିଲାମାନଙ୍କୁ ପାଠ ପଢଉଥିଲ ପରା ଜ ପଢେଇବ ପରେ କଥା ହେବା କେତେବେଳେ ଆଉ।
ହଁ ହଁ ସନ୍ଧ୍ୟା ତ ହେଇଗଲାଣି ଏବେ ପିଲାମାନେ ପ୍ରାର୍ଥନା କରିବେ। ତାପରେ ଯାଇକି ପାଠ ପଢିବେ ପୁଣି ଆଉ ପ୍ରାର୍ଥନା କରିବା ଟା ବହୁତ ଗୋଟେ ଭଲ ଗୁଣ ପାଠ ପଢା ମଝିରୁ ପିଲାମାନେ ଯଦି ସନ୍ଧ୍ୟା ହେଇଗଲା ତାହେଲେ ପ୍ରାର୍ଥନା କରିବା କଥା।
ହଁ ଭଲ।
ପ୍ରାର୍ଥନା କରିବା କଥା ପିଲାମାନେ।
ହଁ ଯା ହଉ ଭଲ ଶିକ୍ଷା ଦେଇଚ ପ୍ରାର୍ଥନା କରିବାଟା ନିହାତି ଦରକାର ଆଜିିକାଲି ବଡ ହେଲା ପରେ ଆଉ ପ୍ରା ପ୍ରାର୍ଥନା କରୁନାହାନ୍ତି କିନ୍ତୁ ପ୍ରାର୍ଥନା କରିବାଟା ନିହାତି ଦରକାର। ହଉ ତାହେଲେ ହଉ ପରେ କଥା ହବା ଆଉ ମୋର ଟିକେ କାମ ଅଛି ତ।
ହଉ।
ହଉ ରଖୁଛି।
ହଁ।